ନମସ୍କାର କଣ କରୁଛନ୍ତି?
ହଁ ଭାଇ, ଅଛି ଆକା ଏବେ, ଆଉ ଖାଇବା ପିଇଆ ହେଇଗଲା?
ହଁ ହଁ ଖାଇବା ପିଇବା ସରିଲାଣି, ଆଜି ଗୋଟେ ଚୁଡା ଉପମା ପରିକା କିଛି ହେଇଥିଲା ଆଉ ଆମର ଆଜି ଛଣା ହେଇଯାଇଥିଲା କଦଳୀ ଟିକେ ଏମତି ଟିକେ ଛଣା ହେଇଯାଇଥିଲା।
ଆଚ୍ଛା ଆଚ୍ଛା ଆଉ?
ଆ ଆପଣ କଣ ଖାଇଲେ ଆପଣ କଣ ଖାଇଲେଣି?
ମୁଁ ତ ରୁଟିକୁ ତୁରୁଡ଼ା ଆଳୁ ଭଜା ହେଇଥିଲା, ଖାଇଦେଲି ଆଉ।
ବାହ ବଢିଆ ଭାଇ ରୁଟି କୁ ଭଜା ତ ପୁରା ଆମେ ସ୍ୱର୍ଗ ପରି କହିବା, ରୁଟି ତ ବହୁତ ଭଲ ଜିନିଷ। ଆପଣ ରାତି, ହଁ
ଆମ ଗାଁରେ ଜଣେ ବାବାଜୀଙ୍କ ଦେହାନ୍ତ ହେଇଗଲା ତ
ଆଚ୍ଛା ଆଚ୍ଛା ଆଚଛା ବାବାଜୀଙ୍କ ଦେହାନ୍ତ ହେଇଗଲା।
ହଁ ସେଇଥିପାଇଁ ମନ୍ଦିରକୁ ଯାଇଥିଲି ଏବେ ଆସିଲି ତାଙ୍କର ସବୁ ଶେଷ ଇଏ କରାଗଲା।
ଆଜ୍ଞା ଆଜ୍ଞା ଠିକ ଅଛି, ଆଉ ରାତିରେ ତ ର ରୁଟି ଟା ହିଁ ଭଲ, ଆଉ ରୁଟିର କେତେ ପ୍ରକାର ଆପଣ ଜାଣିଛନ୍ତି?
କଣ ରୁଟିରେ ତ ରୁଟି ତ ଖାଇବାକୁ ଭଲ ଅଛି ତାପରେ ଏବେ ଯିଏ ବି ରୁଟି ନିଅ, ଖାଉଛନ୍ତି ଭଲ ରୁଟି ପାଇଁ ଦେହ ପାଇଁ।
ହଁ ସେଇଟା ରୁଟି ତ ଶ୍ଵେତ ସାର ଥାଏ ସେଠି, ଆଉ ବହୁତ ଜଲଦି ଆମକୁ ଶକ୍ତି ମିଳେ। ପୁଣି ସେଟା ବି କଣ, ଡାଇବେଟିସ୍ ଭଳି ରୋଗକୁ ଆମର କଣ୍ଟ୍ରୋଲ କରିବାରେ, ସାହାଯ୍ୟ କରେ ଏମିତି ଆଉ ରୁଟି କେତେ ପ୍ରକାର କଣ ଅଛି ଜାଣିଛନ୍ତି? କେତେ ପ୍ରକାରର ରୁଟି ଅଛି? ଆଜ୍ଞା ହାଲୋ ହ୍ୟାଲୋ ହଉ ଆଜ୍ଞା ମୁଁ କହିଲି ରୁଟି କେତେ ପ୍ରକାରର କଣ ଅଛି ଜାଣିଛନ୍ତି? ଠିକ୍ ଅଛି ହଁ ହଁ ହଁ ରୁଟି ଅଛି ଆମର, ଆଳୁ ପରଟା ଅଛି। ପୁଣି କୋବି ଗୁଡା ଯୋଉ ପକେଇ ଯନ୍ତା କରନ୍ତି। ପୁଣି ଖାଲି ପରଟା ଅଛି ଚିନି ପରଟା ବୋଲି ଅଛି କିଛି ହ
ହ୍ୟାଲୋ
ହ୍ୟାଲୋ ଆଜ୍ଞା ହ୍ୟାଲୋ ହ୍ୟାଲୋ ଆଜ୍ଞା କୁହନ୍ତୁ
ହଁ ଭାଇ ଶୁଭିଲା
ହଁ ହଁ ହଁ ମୁଁ କହୁଥିଲି ରୁଟି କେତେ ପ୍ରକାର କଣ ଅଛି ଆପଣ ଜାଣିଛନ୍ତି ହ୍ୟାଲୋ ହ୍ୟାଲୋ ଭାଇନା ହଁ ମୁଁ କହିଲି ରୁଟି କେତେ ପ୍ରକାର କଣ ଅଛି ଜାଣିଛନ୍ତି କି ଆଛା ଆଛା ଆପଣଙ୍କ ଟିକେ ଆବାଜ ଆସୁନାହିଁ ଭଲସେ ତ ଟିକେ କଣ କରିବେ। ତ ମୁଁ କହୁଥିଲି ଆଜ୍ଞା।